ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଉ ସାଙ୍ଗ କହ?
କଣ କରୁଛ?
ଏ ବସିଛି ଆଉ ତୁ?
ହଁ ଶୋଇଛି ସକାଳୁ ଆଉ
ହୁଁ।
ଖାଇ ସାଇଲ ଖାଇ ସାଇଲ ଟି କହୁଛି ଉଠିକି କାମ ଫାମ କରୁଛ ନା କାମ ସାରିଲନି?
ହଁ-ଅ-ଅ ସରିଲାଣି ଏଇଥର ଗାଧେଇକି ଠାକୁର ପୂଜା କରିବି ଆଉ।
ଆଉ ତମ ଆଡ଼େ ଚାଷ କେମିତି ହଉଛି ଏବେ?
ଚାଷ ତ ସାଙ୍ଗ ବହୁତ ଭଲ ଭାବରେ ହଉଛି। ଯଦି-ଇ-ଇ-ଇ ଚାଷ ନ କରିବୁ ଖାଇବୁ କଣ? ବିଶେଷ କରି ଆମର ତ ଏପଟେ ପନିପରିବାର ଠୁ ଆରମ୍ଭ କରିକି ଧାନ ଚାଷ ଯାଏ ସବୁ କରୁଛନ୍ତି।
ଏମତି ଦେଖୁନା ଆମ ଦେଶରେ କେମତି କେତେ ଯୋଉ ଆମର କୃଷକ ମାନେ ଲୋକମାନେ ଯେତେ ଖଟିକିନା ଆ ମାନେ ଚାଷ କରୁଛନ୍ତି।
ହୁଁ।
କୃଷକ ନଥିଲେ ମାନେ ଚାଷୀ ନଥିଲେ ଆଉ ଚାଷ କରି ହବନି କୃଷକ ନଥିଲେ।
ହଁ ସାଙ୍ଗ ଆଉ ତୁ ଯ ଯଦି ଚାଷ ନ କରିବୁ ତାହେଲେ କଣ ଖାଇବୁ ନା କଣ କରିବୁ?
ଅ ବହୁତ ବହୁତ ପ୍ରକାରର ଦେଖୁନ ଫସଲ ଫସଲ ପୁଣି ସବୁ ମାନେ ଚାଷ କରୁଚନ୍ତି। ସବୁଠାରୁ ସବୁଠାରୁ ହୋଉଚି ଆମର ମୁଖ୍ୟ କଣ ଆମର ହୋଉଚି ଯୋଉ ଧାନ। ଧାନ ଚାଷ ହୋଉଛି ସବୁଠୁ ଆମର ଇଏ ମୁଖ୍ୟ। ସେଇଟା ନ କହିଲେ ଲୋକ ଖାଇବେ କଣ?
ହଁ ସାଙ୍ଗ ଆମର ବି ଏପଟେ ତ
ତାର ଦେଖୁଥିବ ତ ଆମ ଓଡିଶାର ଅଧିକାଂଶ ବେଶୀ ଲୋକ। ଧାନ କୁ ହୋଉଚି ମାନେ ବେଶୀ ଇଏ ଗୃହ ତ କରନ୍ତି। ସେଥିପାଇଁ ଧାନ ଚାଷଟା ହୋଉଚି ଆମର ଜୀବନର ସବୁଠୁ ମହତ୍ଵ ଜିନିଷ ଆମର।
ହଁ ସାଙ୍ଗ ମୋ ବାପା ବି ଚାଷ କରନ୍ତି। ଆମ ଦପା ତାଙ୍କର ଧାନ ଚାଷ କରୁଛନ୍ତି ଜାଣିଛୁ ନା ସାଙ୍ଗ?
ହୁଁ।
ଆମର ଧାନ ଚାଷ ମକା ଚାଷ ଗହମ। ତାପରେ ସବୁ ପନିପରିବା ଟମା ବିଲାତି। ପୋଟଳ ବାଇଗଣ ଆଳୁ। ସବୁ କିଛି ଲଗଉଛୁ ସେଥିରେ ବି ହେଲେ ପ୍ରଥମେ ହୋଉଚି ଧାନ। ଧାନ ଯଦି ନ କରିବୁ ବର୍ଷ ସାରା କଣ ଖାଇବୁ? ଆଉ ବାହରେ ତ ଚାଉଳ କିଣିକି ଖାଇଲା ବେଳକୁ ଏତେ ପଇସା କିଏ ଆଣିବ କଉଠୁ ନା ଖାଇବ କୋଉଠୁ।
ହୁଁ ଧାନ ଚାଷ ପୁଣି
ଯେ ମୋ ବାପା ନିଜେ ବିଲର କାମ କରିକି ଯୋଉ ଧାନ ଅଳକୁ ଯୋଉ ଉତ୍ପାଦନ କରୁଛନ୍ତି ଆମେ ସେଇଆଡେ ହିଁ ଖାଉଚୁ।
ଧାନ ଚାଷ। ପାଇଁ ତ ସବୁଠୁ ଅଧିକ ଦରକାର ହୋ ଉଛି ଜଳ ଜଳ ଆମର ଜଳ ପାଣି। ଆବଶ୍ୟକ ନହେଲେ ତ କିଷକ ଧାନ ହବନାଇଁ ଆଉ। ଅଧିକ ମାତ୍ରାରେ ଜଳ ଦରକାର ନହେଲେ କିଛି ହବନି ପାଣି ଦରକାର। ସେଇଥିପାଇଁ ବର୍ଷା ଋତୁରେ ଦେଖୁନ ଧାନ ଚାଷ କରାଯାଏ।
ଆଉ ବର୍ଷା ଭିତରେ କଲେ ବି ବେଳେ ବେଳେ ମଧ୍ୟ ବର୍ଷା ହେଇନଥାଏ। କିନ୍ତୁ ଯେତେବେଳେ ବର୍ଷା ନ ହୁଏ ସେତେବେଳେ କଣ କରନ୍ତି ନା ସେଇ ପାଖରେ ଆମର ଗୋଟେ ପୋଖରୀ ଅଛି। ସେ ପୋଖରୀରୁୁ ନେଇକି ଏଇ ଯୋଉ କେନାଳ ସାହାଯ୍ୟରେ କେନାଳ ସାହାଯ୍ୟରେ ଆମ ବିଲ। ପାଣି ଆଣିଥାନ୍ତି ପ୍ରଥମେ ତ ତାଙ୍କ ଯାନ ଚାଷ କଲେ ପ୍ରଥମେ ଆମର ସେଇ ଯୋଉ କ୍ଷେତ ଅଛି ସେ କ୍ଷେତକୁୁ ପ୍ରଥମେ ଭଲ ଭାବରେ ହଳ କରାଯାଏ ହଳ କରାଯାଇ ସାରିଲା ପରେ ଚୁଡି ଯାଇକି ଧାନକୁ ଯୋଉ ରଖିଥିବେ। ପାଣିରେ ପକେଇକି ସେଟା ଗଜା ଫିଟିକି ରହିଥାଏ ଦୁଇ ତିନି ରଖିଦେଲେ ଗଜା ଫିଟିଯାଏ। ସେଇଟାକୁ ନେଇକି ପକାନ୍ତି ବିଲରେ ବିଲରେ ପକେଇଲେ ତଳ ବୁଣନ୍ତି ସେତେବେଳେ। ଯୋଉ ବଜା କରାଯାଏ ସେଇଟା କୁ ତଳା କୁହନ୍ତି ସେଟା ବୁଣି ସାରିଲା ପରେ କିଛି ଦିନ ପରେ ନେଇକି ସାର ପକାନ୍ତି ସାର ପକାଇ ସାରିଲା ପରେ ଆବଶ୍ୟକ ଅନୁସାରେ ଆମର ଯେତିକି ବିଲ କରୁଛୁ ଚାଷ ସେଇ ଅନୁସାରେ ଆମର ତଳା ପଡିଥାଏ ତାପରେ ତଳା ପଡି ସାରିଲା ପରେ ଯେହେତୁ ବାହାରେ କାମ ରହୁଚି ବିଲ ଗାଈ ଗୋରୁ ତ ଖାଇଯିବେ ନା। ତେଣୁକରି ଚାରିପଟେ ବାପ ବା ବାଡ କରୁଚନ୍ତି ଗୋଟେ ଗୋଟେ ଉମ୍ ଇଁ କଣ୍ଟା ତାର ଦେଇକିରି ଇଁମ୍ ବା ଖୁଣ୍ଟ ପୋତିକି କଣ୍ଟା ତାର ଦେଇକି ଆମର ରଖିବୁ। ଆଉ ମଝିରେ ମଝିରେ ବି ଯାଇକି ଯଗା ରଖା କରୁ ତାପରେ ଏମିତି କରୁ କରୁ କେତେବେଳେ ବର୍ଷା ବର୍ଷା ବି ହୁଏ ବର୍ଷା ହେଇକି ତଳା ବଢିଯାଏ ବଢିଯାଏ ଯଦି ବର୍ଷା ବି ନ ହେଇଥାଏ ତାହାଲେ ସେଇ ବିଲରୁୁ ଆମର ହାଣି ଆଣିକା ମାନେ କେନାଲ ସାହାଯ୍ୟରେ ପାଣି ନେଇଥାଉ ସେଇ ଚାଷ ଜମିକି ଚାଷ ଜମିକି ନେଲାରୁ ତାପରେ ଧୀରେ ଧୀରେ ତଳା ବଢି ତାପରେ ଏଇ ଟାଇମ ରେ ବି ବର୍ଷା ହେଇଯାଇକି ସବୁ ବିଲକୁ କାଦୁଅ କରା ହୁଏ। କାଦୁଆ ହେଇ ସାରିଲା ପରେ ସେ ତାପରେ ଆମର ତଳା ବୁଣା ହୁଏ। ତଳା ବୁଣା ହେଇସାରିଲା ପରେ କିଛି ଦିନ ପରେ ସେଟା ବଢି଼କି ତାପରେ ମୃତ୍ୟୁ ଅନୁସାରେ ସମୟ ଅନୁ ବଢି଼କି ତାପରେ ଧାନରେ ପରିଣତ ହୁଏ କ୍ଷେତରେ ସାଙ୍ଗ ଦେଖିବୁ କେତେବେଳେ ମ ତଳାରୁ ଅଧିକି ତା ଯୋଗୁଁ ସବୁଜ ଦେଖାଯାଏ ସେଇ କେ ଆମ ଧାନଗୁ଼ଡ଼ା କେତେ ସୁନ୍ଦର ଦିଶେ। ତାପରେ ଯେତେବେଳେ ପାଚେ ସେତେବେଳେ ତ ଦେଖିବା ପାଇଁ ଆହୁରି ମନଲୋଭା ଦୃଶ୍ୟ। ମୋ ବାପା ତ ନିଜେ ଚାଷ କରନ୍ତି।
ଉଁ ହୁଁ ଧାନ ଚାଷ ପାଇଁ ଧାନ ଧାନ ଚାଷ ପାଇଁ କଣ କି, ଧାନ ଚାଷୀମାନେ କେହି ପୋ ପାଣି ଫାଣି ଥିବା। ହେଇଟା ହଉଚି ଆବଶ୍ୟକ ନହେଲା ଆଉ କିଛି ନାଇଁ। ଦେଖିନ ବର୍ଷା ଠିକ୍ ଟାଇମ ରେ ଯେତେବେଳେ ନ ହୁଏ, ସେତେବେଳେ କୃଷକ ମାନେ ବହୁତ ସମ ସେମାନେେ ବହୁତ ସମସ୍ୟାରେ ଚାଷ କରିଥାନ୍ତି। ଆଉ ଧାନ ଚାଷ ଧାନ ଚାଷ କରିବା ପାଇଁ କଣ ପ୍ରଥମ ଜମି ଟାକୁ ଆମେ ମାନେ ଜାଗାଟାକୁ ଦେଖିବାକୁ ହୁଏ। କିନ୍ତୁ ବର୍ଷା ଆରମ୍ଭ ଯେତେବେଳେ ଜମିକୁୁ ଚାଷ କରାଯାଏ। ସେତେବେଳେ କଣ ଯେ ଆଗରେ କଣ ଆଗରେ ଆମର ଦେଖୁନ, ଯେମିତି ଆଗର ଆଗର ଲୋକ ଆଗର ଲୋକ ସବୁ ବଳଦ ନେଇକି ନେଇକି ଯାଆନ୍ତି ହଳ ବୁଲ ହଳ ବୁଲେଇବାକୁ କିନ୍ତୁ ଏବେ ଟ୍ରାକ୍ଟର ହେଇଗଲାରୁ ଆଉ ସେ ବଳଦକୁ କେହି ପଚାରୁନାହାନ୍ତି କି ଏଥିରେ ଆମର ହଳ ବୁଲା ହବ ବୋଲି।
ଏବେ ତ ସବୁ ମେସିନ୍ ଯୁଗ ହେଲା, ମେସିନିରେ ସବୁ କଲେ‌।
ହୁଁ ହୁଁ।
ବଳଦେବ କୁ ପଚାର ସାଙ୍ଗ ଯେତେବେଳେ ଧାନ ବି ଆମେ ଘରୁକୁ ନେଇ ଆସୁ କାଟିଦିଏ। ସେତେବେଳେ ବି ଘରେ ବଳଦ ରଖିକି ମ ଯଉ ସେଇ ଧାନକୁ ବି ଆମେ ଯୋଉ ଗୁଣ୍ଡ କରନ୍ତି ମାନେ ହଳାକୁ ଫିଟେଇକି ଧାନ ସେଇବାଟେ ମାନେ ଏଇ ଯୋଉ ବଳଦ ନେଇକି ଯିବୁ ଏଇରା କଣ ବେଙ୍ଗଳା ଯେତିକ କରନ୍ତି। ସେତେବେଳେ ବି ସେଇ ଧାନକୁ ଆମେ କୁଟାକୁ ଫୁଣି ବା କରିକି ସେଥିରେ ଧାନ ବାହାରକଦ ହେଲେ ଏବେ ତ ବି ସେମିତି କରୁନାହାନ୍ତି ଏବେ ବି ଡାଇରେକ୍ଟ୍ ନେଇ ଯାଉଚନ୍ତି ଗାଡି଼ ମେସିନ୍ ରେ ରଖି ଦଉଚନ୍ତି। ସେଉଠୁ ଏକାଥରେ କୁଟା ଅଲଗା ଧାନ ଅଲଗା ସବୁ ନେଇ ଆସଚନ୍ତି ଘରକୁ କୁଟା ବି ଏଥର ଘରକୁ ଆଉ ଦଉନାହାନ୍ତି।
ଆଉ ଆଗରୁ କଣ ଧାନ ଏବେ ବି ତ ତମ ଆଡେ଼ କରୁଥିବ ନା ନାହିଁ କେଜାଣି ଧାନ ବିହନ ଧାନ ଯୋଉ ବିହନ?
ହୁଁ।
ହାଲୋ।
ହଁ ସାଙ୍ଗ ଆମର ଖରା ହଉଚି।
ଧାନ ଧାନ ବିହନକୁ ଆଗ ଜମିରେ ଯୋଉ ଆମର ତଳିରେ ପୋତା ହୁଏ। ତମ ଆଡେ଼ କରୁଚ ସେମତି?
ହଁ ସାଙ୍ଗ ଆମର ତ ସେମିତି କରୁଚୁ, ଆମ ଆଡେ଼ କରୁଚନ୍ତି ଆମର ବି ନିଜେ ବି ଆମ ଘରେ ବି ଲୋକ ବି କରୁଚନ୍ତି।
ତାପରେ କେତେଟା ଦିନ ପରେ
ହଁ ଏବେ ତ ଟାଇମ୍ ଆସିଗଲା ଧାନ ଚାଷ କରିବା ପାଇଁ ଆମର ଘରେ ଆଲୋଚ ନା କରାଯାଉଥିଲା କୋଉ କୋଉ ଧାନ କରିବେ କଣ ଚାଷ ଆଉ କୋଉଦିନ ନେଇକି ତଳା ପକେଇବେ ବାପା ବୋଉକୁ କହୁଥିଲେ ବା କହୁଥିଲେ। ତୁ ବିହନ ଗୁଡାକ ଯୋଉ ଗଜା କର ପାଣିରେ ରଖ ଆଉ ଗଜା ହେଇଗଲେ ନେଇକି ତଳି ପକେଇବା।
ହ ତା କେତେ ଦିନ୍ ପରେ ଦେଖିବ ଧାନ ଛୋଟ ଛୋଟ ଧାନ ବାହାରିଥିବ ଏ ସେଇଟା କୁ ଧାନ ଚାରା କୁହାଯାଏ।
ହୁଁ।
ଧାନ ବାହାରିବ ଯୋଟା କୁ ବିହନରୁ ସେଟା କୁ ଧାନ ଚାରା କୁହାଯାଏ। ଆଉ ବଡ ହବା ପରେ କଣ? ବଡ ହବା ମାନେ ଲୋକମାନଙ୍କୁ ଦେଖିବ ତାଙ୍କ ମୂଳ ଜମିକୁ ଋଣ କରିଦିଅନ୍ତି ସବୁ।
ହୁଁ।
ଋଣ କରିଦିଅନ୍ତି ତାପରେ ଋ ମାନେ ସେ କାଦୁଅ କରିବା ପାଇଁ ବହୁତ କଷ୍ଟ ଦାୟିତ ଅଟେ। ମାନେ କା କଷ୍ଟ କାମ କରିବାକୁ ପଡିବ କୃଷ ମାନେ ଲୋକମାନେ ଘଣ୍ଟା ଘଣ୍ଟା ଧରି ଦେଖିବ ପାଣି କାଦୁଅ ଆଉ କଣ ଭିତରେ ରହି କାମ କରନ୍ତି। ପାଣି ଆଉ କାଦୁଅ ଭିତରେ ଯେତବେଳେ ଜମିରେ ସବୁ ଥିବ ସେଇ ସେତେ ସେଇ ଟାଇମ୍ ରେ କୃଷକ ମାନେ ବହୁତ କାମ କରନ୍ତି ଆଉ ମହିଳା ମାନେ କଣ ମହିଳା ମାନେ ଏଇ କାମରେ ତାଙ୍କୁ ଟିକେ ସାହାର୍ଯ୍ୟ କରନ୍ତି ଆଉ।
ହଁ ସାଙ୍ଗ ଆମେ ଯେତେବେଳେ ଛୁଆ ଦିନେ ଯାଆନ୍ତି ସେ ବିଲରେ ଯେତବେଳେ ଚାଷ ହୁଏ ଆମେ ଯେତେବେଳେ ଯୋଉମାନେ କାମ କରିକି ଯାଉ ବାପାଙ୍କ ପାଇଁ ଯେତବେଳେ ଖାଇବା ଯାଏ ମୁଁ ବି ଯାଏ। ମୁଁ ନିଜେ ନେଇକି ଯାଏ ଆଉ ସେଇଠି ଯାଇକି ଖାଏ। ତାଙ୍କ ବିଲରେ ଖାଇବା ଅନୁଭୂତି ବହୁତ୍ ଅଲଗା।
ଆଉ ଦେଖ ତା କିଛି ଆଉ କେତେଟା କିଛି ମାସ ପରେ କିଛି ମାସ ପରେ ଦେଖିବ ସବୁ ଶାଗୁଆ କଲର୍ ହେଇଯିବ ଧୀରେ ଧୀରେ ମାନେ ସୁନା ର ରଙ୍ଗ ତାର ସବୁ ଚେଞ୍ଜ୍ ହେବାକୁ ପଡିବ। ସେତବେଳେ ଦେଖିବ ସେତବେଳେ ଦେଖିବ ଚାରିଆଡେ ଖେଳ ଖେଳ ବହୁତ ସୁନ୍ଦର ହୁଏ ମାନେ ବାହାରିବ ଯେତବେଳେ ଚାରିଆଡେ ସବୁ ବହୁତ ସୁନ୍ଦର ଦେଖାଯାଏ ସେତବେଳେ। ଆଉ ଲୋକମାନ ମନ ଭାରି ଖୁସି ହେଇଯାଏ ସେତେବେଳେ ଆଉ ଯେତେବେଳେ ତାଙ୍କର କଣ ହେଇ ମାନେ ଜୋରେ ବର୍ଷା ହୁଏ। କି କଣ ପବନ ଫବନ ବାତ୍ୟା ବନ୍ୟା ଫନ୍ୟା ହୁଏ। ହେତେବେଳେ ଦେଖିବ ଯେତେବେଳେ ଧାନ ଗଛ ମରିଯିବ ସେତେବେଳେ ଲୋକମାନେ କେତେ କଷ୍ଟ ଧରି ଶୋଇଥାନ୍ତି ସେମାନେ। ଯିଏ କୁ ଖ ଯିଏ ଖଟୁଛି ସିଏ ଜାଣିଛି ସେ କେମିତି ଲାଗେ।
ଆଜ୍ଞା ହଁ ସେ ଚାଷ ଜମିକି ଯେତେବେଳେ ଗୋଟେ କୃଷକ ଯେତେ ସେମାନେ ବହୁତ ଖୁସି ହେଇଯିବେ। ସେତେବେଳେ ଦେଖିଲେ ଯେ ନାଇଁ ମୋ ଜମିରେ ଚାରା ବଢିଲାଣି। ଏବେ ରୋଇବା ପାଇଁ ବି ହେଇଗଲାଣିି ଏବେ ବହୁତ ଖୁସି। ପିଲାମାନଙ୍କ ଲାଗି ଯେତିକତା କ୍ଷେତରେ ଫସଲ ସବୁଜ ହଉଛି ଧାନ ପାଚିଯାଏ ସେତେବେଳେ ସ ବହୁତ ଆନନ୍ଦ ସହିତ ହଁ ମାନେ ସେଇ ଦିନକୁ ଅପେକ୍ଷା କରିଥାଏ ଗୋଟେ ଚାଷୀ କେବଳ ବୁଝିପାରିବ। ହଁ ତାର ଯୋଉ ସବୁ ଚାଷ କରୁଛି ତାର ମୂଲ୍ୟ। ଆଉ କିଏ ବୁଝିପାରିବେନି। ଲୋକ ତ କହିବେ ହଁ ଦେ ହେଡ଼ା ସେ କରିଛି ତ କରିଛ ଏଇଭଳିଆ କହିବେ।
ହୁଁ ଯିଏ ଚାଷ କରୁଛି ସିଏ ହିଁ ଜାଣିଥିବ କେମିତିଆ ଲାଗେ। ହଉ ତାହେଲେ ସାଙ୍ଗ ରଖୁଛି।
ହଉ ସାଙ୍ଗ ରହ।
ହଉ।